ହ୍ୟାଲୋ।
ହ୍ୟାଲୋ ହଁ କଣ କରୁଛନ୍ତି।
ଏଇଠି ବସିଥିଲି ଆଉ ତମେ କଣ କରୁଛ?
ଟିକେ ପଢୁଥିଲି।
ଓହୋ କଣ ଏଇ ପରୀକ୍ଷା ଅଛି କି?
ହଁ ଏମିତି ସବୁ ଏକ୍ଜାମ ଅଛି ଏକ୍ଜାମ ତ ଚାଲିଛି ଆଉ।
ଓହୋ କଣ କମ୍ପିଟେଟିଭ ପାଇଁ ପ୍ରିପାର ହଉଛ?
ହଁ ହଁ।
ହଁ ଆଉ କଣ ଆଜି ଖାଇଥିଲ?
ଆଜି କଣ ଆଜି ତ ଶନିବାର ତ ଏଇ ସାଧା ହେଇଥିଲା ରାଇ ଡାଲି ଆଉ ଶାଗ ଭଜା ବଡିଚୁରା ଏମିତି ସବୁ ଆଉ।
ହୁଁ ହୁଁ।
ଆଉ ତମ ଦେହ ଭଲ ଅଛି?
ହଁ ବା ଦେହ ଭଲ ଅଛି ସେମିତି ଆଉ।
ରଜ କେମିତି ଏ ବର୍ଷ ପାଳନ କଲ?
ହଁ ରଜ ତ ଯାହା ହେଲା ସେ ଯୋଉ ଗରମ ଗୁଳି ଗୁଳି ହଉନି ଟିକେ ଏବେ କି
ହଁ ହଁ।
ଜମା କୁଆଡେ ଭାହାରି ହଉନି ଆଉ କୁଆଡେ ଯିବ ବୁଲିଆକୁ।
ବର୍ଷା ବି ହେଲା ନା ତମ ଆଡେ ହେଇନି?
ଏ ଆମ ଆଡେ ଖାଲି ଗୁଳୁ ଗୁଳି ହେଇ ହେଇକି ରହିଲା ବର୍ଷା ହେଇରା କିଛି ହେଇନି।
ନାଇଁ ଆମ ଆଡେ ବର୍ଷା ହେଇଥିଲା ପ୍ରଥମ ରଜ ଦିନ ବର୍ଷା ହେଇଥିଲା ତାପରେ ସେକେଣ୍ଡ ରଜ ଦିନ ରାତିକି ବର୍ଷା ହେଇଥିଲା ତାପରେ ତାପରେ ଆଉ ବର୍ଷା ହେଇନି ଏବେ ବି ବର୍ଷା ହଉଛି ରାତିରେ ହିଁ ଥଣ୍ଡା ଲାଗୁଛି ଦିନରେ ଟିକେ ଗରମ ହଉଛି ନହେଲେ ରା ଟିକେ ଥଣ୍ଡା ଲାଗୁଛି। ତ ତମ ଆଡେ ଏନି ଆଉ
ନା ବା ଆମ ଆଡେ କେବଳ ଉଠଉଚି ଯାଉଚି ଏମିତି ହଉଚି ଆଉ ବର୍ଷା ଠିକ ସେ ହଉନି।
ତ ଟିକେ ବର୍ଷା ହେଇଗଲେ ଭଲ ଲାଗନ୍ତା।
ହଁ।
ଆଉ କଣ ସବୁ ପିଠା ଶିଖିଚନ୍ତି?
ହଁ ମୁଁ ମଣ୍ଡା ପିଠା ଆରିସା ପିଠା କାକେରା ସବୁ ପ୍ରକାର ପି
ରଜରେ କୋଉ ସବୁ ପି ଠା ହେଇଥିଲା?
ଆମର ପୋଡ ପିଠା ତ ହୁଏ ଆଉ ହଁ।
ହଁ ପୋଡ ପିଠା କେମିତି କଣ ହୁଏ?
ପୋଡ ପିଠା ଫାଷ୍ଟେ ଅରୁଆ ଚାଉଳକୁ ଦି ତିନି ଘଣ୍ଟା ବତୁରେଇ ଦବ ପାଣିରେ
ହୁଁ।
ତାପରେ ତାକୁ ଦି ତିନି ଘଣ୍ଟା ପରେ ଛାଣିକି ଟିକେ ଫ୍ୟାନ ରେ ଶୁଖେଇଦବ।
ହଁ।
ସେ ଟିକେ ଝୁରା ହେଇଗଲା ପରେ ତାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦବ
ହଁ।
ତାପରେ ଆମର ଯୋଉ ତାପରେ ଚୁଲିରେ ପାଣି ହାଣ୍ଡି ବସେଇକି ତା ଦେହେରେ ଏଁ ପାଣି ଟିକେ ଫୁଟିଲା ପରେ
ହୁଁ।
ଅରୁଆ ଚାଉଳକୁ ଅ ସେ ଯୋଉ ଗୁଣ୍ଡ ହେଇଥିବ ଚୁନାଟା
ହଁ।
ସେଇଟା ପକେଇବ ତାପରେ ଆମର କ୍ଷୀର ଚିନି ଆଉ ନଡିଆପତି କାଜୁ କିସମିସ ଯାହା ଯେମିତି ଦବା କଥା ଯିଏ ଗୁଡରେ ଖାଇବ
ହଁ।
ସେ ଗୁଡ ଦବ କରିବା ହଁ।
ଯି ଯୋଉ ହିସାବରେ ତାଙ୍କ ବି ନେଇପାରିବ ଆଉ
ହଁ ହଁ ତାକୁ ଟିକେ ଭଲସେ ଜନ୍ତିବ ହ ଜ ଏତିକି ନିଆଁ ତ ରଖିଥିବ ଘସି ନିଆଁ ଯୋଉଟା ଆମର ଗୋବରରେ ହୁଏ।
ହଁ ହଁ
ସେଇଟା ତ ଆଜିକାଲି ଆଉ ମିଳୁନି ନା ଗାଁ ଗଣ୍ଡା ମାନଙ୍କରେ ଆଉ ତ କେହି ଗାଈ ଗୋରୁ ବି ରଖୁନାହାନ୍ତି।
ଥିରେ ସମସ୍ତେ କଲେଣି।
ହଁ ଗ୍ୟାସ ର ଟେଷ୍ଟ ଟ ଅଲଗା ଚୁଲି ର ଟେଷ୍ଟ ବି ଟିକେ ଅଲଗା
ଓହଁ ଚୁଲିରେ ଯାହାବି ରାନ୍ଧ ଯାଉ ଯୋଉ ମାନେ ଇଏ କଲେ ଯୋଉଟା ରନ୍ଧା କି ସେଇଟା ଟିକେ ଟେଷ୍ଟ ଲାଗେ ଗ୍ୟାସଠୁ କିନ୍ତୁ ଏବେ ତ ଲୋକ ଗ୍ୟାସ ହିଁ ପଥର କରୁଛନ୍ତି।
ହଁ ଚୁଲି ର ଧୂଆଁ ହେଇକି ଆଙ୍କରେ ରୋଗ ହେଇରା ହଉଛି।
ହଁ ଆଗରୁ ପୁଣି ସେ ଚୁଟି ଥିଲା ନା ନାଇଁ ସେଇଟା ଲୋକଙ୍କ ମାନସିକତା
ହଁ
ତାପରେ
ତାପରେ ଆଉ ଗୋଟେ ମାନେ ଉ ମାନେ ଅଲଗା କଡେଇରେ କି କଡେଇରେ କଲେ ତ ଭଲ କାରଣ ତଳ ଟା ଲାଗିବନି ନା ହାଣ୍ଡି ହେଇକି ଲାଗିଯିବ ଏତେ ସମୟ ରହିିବସ ପୁନ
ହଁ ହଁ ହଁ।
କିଏ ଭଲ ସେ କଦଳୀପତ୍ର। ପ୍ରଥମେ ପାରଦବ କଡେଇ ଭିତରେ ପାଣି ଟିକେ ଦେଇଦବା। ତାପରେ ସେ ଯୋଉ ଜନତା ଚୁନା ଟା ଆମର ଯୋଉ ହେଇଥିବ ସବୁ ପଡିକି।
ହଁ ହଁ
ସେଇଟାକୁ ପୁରା ଥାପିଦବ ପୁରା କଡେଇ ଟୋଟାଲି ଫୁଲ କରିଦବ ଆଉ
ପତ୍ର ଦେଇକି ତା ତଳେ
ହଁ।
ହଁ ତାପରେ ତାକୁ ଚୁଲି ରେ ବସେଇଦବା।
ନାଇଁ ତାପରେ ପୁଣି ତା ଉପରେ ପତ୍ର ଦେବ ପୁଣି ଘସି ନିିଆ ହେ ଆରା ଦବୁ
ହଁ।
ବସେଇବ ଆଉ।
ତାପରେ ସେ ସିଝିଯିବ ତ
ହଁ ପାଞ୍ଚ ଛଅ ଘଣ୍ଟା ପରେ ସେ ସିଝିଯିବ ଆଉ ଉପରଟା ଟିକେ ପୋଡା ଇଏ ହେଇଯିବ ତଳ ତାର ସେମିତି ରହିବ ଆଉ।
ଓ ହୋ।
ଗ୍ୟାସରେ ତ କଣ ସେଇ ପ୍ରେସରରେ ହିଁ କରିବାକୁ ପଡିବ।
ହଁ ଗ୍ୟାସ ହେଲେ ପ୍ରେସର୍ ଏବେ ପ୍ରାୟ ବି ସୁଜିରେ କଲଣି କିନ୍ତୁ ଚାଉଳ ପିଠାଟା ଭଲ ଲାଗେ ପୋଡ଼ ପିଠା। ଆଉ ଲ କହିବେ ଚାଉଳରେ ଯୋଉ ଚାଉଳ ଛାଡିକି ସୁଜିରେ କଲଣି ପିଠା।
ହଁ ନାଇଁ ଅରୁଆ ବି ଏବେ ଲୋକଙ୍କଠେଇଆ ଆାଉ ଚଳୁନି ନା।
ନା ସମସ୍ତଙ୍କୁ ଛୋଟ ପିଲା ବି ଅରୁଆ ଖାଇବାକୁ ପସନ୍ଦ କରୁନାହାନ୍ତି ମାନେ ଚଳୁନି ନା ଗ୍ୟାସ ହୋଉଚି। ଅ ତାପରେ ସୁ ସେଥିରେ କରହୁଛନ୍ତି ପିଠା ।
ହଁ କଣ ଆଜିକାଲି ଯେନ୍ତା ପରିବେଶ ହେଲାଇ ଖାଦ୍ୟ ତ ପୁରା ବିଷାକ୍ତ।
ତାପରେ ମ ମଣିଷ ଦେହ ବି ପୁରା ବିଷାକ୍ତ ହେଇଗଲାଣି ।
ହଁ।
ସେୟାବି ସେମିତି ଚଳିକି କଷ୍ଟ କରିବା କଥା ଆଉ ଆଉ ତମେ କଣ ରୋଷେଇ ସବୁ ଜାଣି ଞ୍ଚ
ହଁ ମୁଁ ସେ ଯେମିତି ଜାଣିଛି ।
ଚିକେନେ ହେରାଜଣିଚ ?
ହଁ। ହଁ ହଉ ତମେ ହଁ ନାଇଁ ବିରିୟାନୀ ଶିଖିନି ତ ନର୍ମାଲି ଏମିତି ଚା ଭଜା ହଉ ଚିକେନ ତାପରେ ଏମିତି ସବୁ ଶିଖିଛି ମାନେ ଆଇଁଷ ଆଇଟମ ଉପରେ ଟିକେ ଶିଖିଚି ଆଉ ଏମିତି କିଛି ଶିଖିନି ରୋଷେଇ କଲେ ସବୁବେଳେ ହୁଅ ତା ତ ଯେହେତୁ ସବୁବେଳେ ରୋଷେଇ ନାହିଁ ତ ଶିଖିନି ଏତେ କିଛି ସବୁ ଆଉ।
ହଁ।
ହଁ।
ହଁ ଯାଉଚି ଯାଉଚି।
ହଁ ହଉ ତମେ କଣ କରୁଚ କ କର ମୁ ଟିକେ ରଖୁଛି ଆଁ।
ହଁ ହଁ।
ହଁ।